କାଇନ।
ଶୁଣି ପାରୁଚନ୍ତି।
ହଁ ଶୁଣିପାରୁଛି ମୁଁ କହିଲି ଶୁଭ ଅପରାହ୍ନ।
ସୁଭ ଅପରାହ୍ନ କଣ କରୁଚନ୍ତି।
ଏଇଠି ବସିଛି ଆଉ।
ହଁ ଆଜି ମଧ୍ୟାହ୍ନରେ କଣ ଭୋଜନ କରିଥିଲେ?
ଖାଇଥିଲି ଭାତ ଡାଲି ଭେଣ୍ଡି ଭଜା ଆଉ ବାଇଗଣ ଚକଟା।
ମୁଁ ଖାଇଥିଲି ସେଇ ଭାତ ଡାଲମା। ଆଉ ଆମର ଯଉ କାଙ୍କଡ଼ ଆଳୁ ଭଜା। ଏଇଆ।
ଆଉ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି?
ଭଲ ଅଛି ଆପଣଙ୍କ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି?
ହଁ ସେଇ ଭଲ ଖରାପ ଠିକ ଅଛି ଆଉ।
ଋତୁ ପରିବର୍ତ୍ତନ ପାଇଁ ଟିକେ ଥଣ୍ଡା ହଉଛି। ଆଉ ଏତେ କେତ ଥଣ୍ଡା ହେଇଯାଇଛି ମାନେ ଛୋଟ ପିଲା କ ଏତେ ଥଣ୍ଡା ହେଇଯାଇଛି ଆଉ। ହଁ ବର୍ଷା ଆଜିର ତ ପାଗ ପୁରା ମାନେ ବର୍ଷା।
ଆଉ ଯୋଉ ରଜ ପର୍ବଟି ଗଲା ତା ଦେହରେ କଣ କଣ କରିଥିଲେ କୁହନ୍ତୁ।
ରଜ ପର୍ବରେ ତ ମାନେ ରଜ କହିବାକୁ ଗଲେ ତିନି ଦିନ ପାଳନ କରାଯାଏ ରଜ କକୁ ଗଲେ ଆମର ଝିଅ ପିଲାଙ୍କ। ମାନେ ଏଇଟା ଗୋଟେ ଝିଅ ପିଲାଙ୍କ ପାଇଁ ଗୋଟେ ମାନେ ବଡ ପର୍ବ କହିଲେ ଚଳିବ। ଆଉ ରଜ ତିନି ଦିନେ ଆମେ ଯାଇଥିଲୁ କି ଆମର ସେଇଠି ଆମ ପାଖ। ପାଖରେ ମାମୁଁ ଘରକୁ ଯାଇଥିଲୁ ତ ସେଠି ବୁଲିବାକୁ ବହୁତ ପ୍ରକାର ଦୋଳି ଲାଗିଥିଲା। ଦୋଳି ଖେଳିଲୁ ମଜା ମଉଜ। ର କରିକି ରଜ କାଟିଲୁ ତାପରେ ରଜର ତ ଆମର ମାନେ ପ୍ରଥମ ତ କହିବାକୁ ଗଲେ ରଜର ପୋଡ ପିଠା ହିଁ ମାନେ ଆଗ ରଜ କହିଲେ ପୋଡ ପିଠା କୁ ହିଁ ବୁଝାଏ। ବହୁତ ମାନେ ପିଠା ପଣା ହେଇଥିଲା ଯେମିତି କିି ମାନେ ପୋଡ ପିଠା। ତାପରେ ଆରିସା କି, କାକରା ଏମିତି ସବୁ ହେଇଥିଲା ପିଠାର ମଉଜ ବି ନେଇଥିଲୁ ଆଉ ଆପଣ କୁଆଡେ ଯାଇଥିଲେ ରଜରେ ବୁଲିବା ପାଇଁ?
ନାଇଁ କୁଆଡେ ଯାଇନି ଘରେ ଦୋଳି ଲାଗିଥିଲା। ସବୁ ଝିଅ ମାନଙ୍କୁ ଝୁଲୁଥିଲୁ ଆଉ।
ଆଃ ରଜର ଯୋଉ ଆମର ଯୋଉ ପୋଡ ପିଠା ଟା ହୁଏ ତାର ପ୍ରସ୍ତୁତ ପ୍ରଣାଳୀ ଜାଣିଛନ୍ତି? ଯେମିତି
ହଁ ଅଳ୍ପ ଅଳ୍ପ ବହୁତ ଜାଣିଛି ଆଉ।
ଓ ହୋ।
ହୁଁ।
ଆଉ କାଲି ସ୍ନାନ ପୂର୍ଣ୍ଣିମା ଗ କାଲି ସ୍ନାନ ପୂର୍ଣିମା ଗଲା ତ ଯାଇଥିଲେ ଜଗନ୍ନାଥ ଶ୍ରୀ ମନ୍ଦିର କୁ ଯାଇଥିଲେ?
ନାଇଁ ମୁଁ ତ ଯାଇନି ଅ କିନ୍ତୁ ଟିଭି ରେ ଦେଖୁଥିଲି ଆଉ।
ହଁ। ଦର୍ଶନ କରିହବ ନାଇଁ ଆଉ ସେ ସେଥିପାଇଁ ଆଉ କଣ କରିବି ସବୁ ବର୍ଷ ମାନେ ଭାବୁଛି ସବୁ ଅଲଗା ଦିନେ ବି ଯାଇଛି କିନ୍ତୁ ଏଇ ମାନେ ସ୍ନାନ ପୂର୍ଣ୍ଣିମାରେ ଯାଇନି କେବେ ବି?
ହଁ କୋଉଦିନ ଆସିବେ ଯିବେ ଆଉ ନେମାଳ ଇଆଡେ ଆଉ
ହଁ ହଁ ଯିବି ନିଶ୍ଚିନ୍ତ ଯିବି।
ଆଉ ଆପଣଙ୍କ ବାଡିରେ ସବୁ କଣ ଲାଗିଚି?
ବାଟ ହଁ ବାଡିରେ ତ ପନିପରିବା ହେଇ ଯୋଉ ବର୍ଷା ହେଲା ତା ଦେହରେ ଲାଗିଛି ଆମର ଏଇ ବାଇଗଣ କି ମାନେ ଭେଣ୍ଡି ହେଲା ଆଉ ଜହ୍ନି ଏବେ ଏବେ ନୂଆ କାକୁଡି ମାନେ ଲାଗୁଛି ଗଛ। ଆଉ ବହୁତ କିଛି ଲାଗିଛି ବହୁତ ମାନେ ଫୁଲ ଗଛ ବି ବହୁତ ଲଗେଇଛି ଏମତି ମାନେ ହଁ ଉଟା ବୁଡ଼ା ପାଣି ବି ଦିଏ।
ହଁ।
ଆଉ ଆପଣଙ୍କର ମାନେ କେମିତି କଣ ଲାଗିଛି ପନିପରିବା ସବୁ ଲାଗିଛି ବାଡିରେ।
ହଁ ଲାଗିଛି ବାଇଗଣ, ଲଙ୍କା ଆଉ ଭେଣ୍ଡି କଖାରୁ ସବୁ ଲାଗିଛି ପିଜୁଳି ବି ହେଇଚି।
ହଁ ମାନେ କିଣିକି ପରିବା ଟା ଖାଇବା ଠାରୁ ମାନେ ଘରେ ମାନେ ବାଡିରେ ଯୋଉ ପରିବା ତିଆରି ତିଆରି କରିକି ମାନେ ଖାଆନ୍ତି। ମାନେ ଲଗେଇକି ସେ ଯୋଉ ମାନେ ପରିବା ଟା ହୁଏ ତାର ମାନେ ସ୍ଵାଦ ଅଲଗା।
ହଁ। ଅ ଆଉ ରଥଯାତ୍ରା ବିଷୟରେ କିଛି କୁହନ୍ତୁ?
ରଥ ରଥଯାତ୍ରା ତ ପୁରୀ କେବେ ଯାଇଛନ୍ତି କି ରଥଯାତ୍ରା କୁ?
ପୁରୀ?
ହଁ ହଁ ଜଗନ୍ନାଥ।
ନାଇଁ ରଥଯାତ୍ରା ତ କେବେ ଯାଇନି ଅନ୍ୟ ବେଳେ ଯାଇଛି ଆଉ।
ହଁ ସେମିତି ବି ମୁଁ ବି ସେଇ ରଥଯାତ୍ରାରେ ଯାଇନି ତ ଅଲଗା ବେଳେ ଯାଇଛି କିନ୍ତୁ ରଥଯାତ୍ରାର ମାନେ ଉ କୁହନ୍ତି ରଥ ଦୌଡିକି ଛୁଇଁଲେ ରଥଯାତ୍ରା ଦିନ ହଁ ମାନେ ବହୁତ ପୁଣ୍ୟ ବି ମାନେ ଅର୍ଜନ କରନ୍ତି ଭାଗ୍ୟ ତ ହେଇନି ଜଗା ଡୋରି ଲାଗିନି ଏବେ ଆମର ଛୋଟ ଛୋଟ ଛୁଆ ମାନେ ରଥ କରିକି ଯୋଉ ମାନେ ଗାଁ ଦାଣ୍ଡରେ ମାନେ ଟାଣନ୍ତି ଛୋଟବେଳେ ବି ଆମେ ସେଇୟା କରୁଥିଲୁ। ମାନେ
ହଁ ଏବେ ତ ଛୁଇଁବା ବହୁତ କଷ୍ଟକର ଯୋଉ ଭଳି ଭାବେ ଭିଡ ହେଲାଣି ପୁରୀରେ।
ହଁ ମାନେ ଖାଲି ଯୋଉ ଟେଲିଭିଜନ ରେ ଦେଖ ଆଖିକି ଜଗାଙ୍କୁ ଦର୍ଶନ କରିବା କଥା ଆଉ ଜଗାଙ୍କର ସେ ଆି ଆଖିକି ଦେଖିଲା ମାନେ ତାଙ୍କ ପାଖକୁ ଗଲା ମାନେ ଆଖିରେ ଲୁହ ପଳେଇଆ ଆସେ ତାଙ୍କର ଜଗନ୍ନାଥ ତାଙ୍କର ଆଖି ଯୋଉ ଚଳଚଳ ଆଖି ହଁ। ପୁରୀ ଗୋଟେ ଏମିତି ଜିନିଷ ପୁରୀ କି ମାନେ ଆପଣ ଯେତେ ବି ଯାଆନ୍ତୁ ମାନେ ଯେ କେତଥରାନ୍ତୁ ସବୁବେଳେ ଲାଗ ଲ ନୂଆ ନୁଆ ଆମେ ଆଉ ଥରେ ଆସନ୍ତୁ ସବୁବେଳେ ଏଇଠି ରହିଯାଆନ୍ତୁ କି ଏମତି। ମୋର ତ ଗଲେ ମାନେ ଫେରିବାକୁ ବି ମନ ହୁଏନି। କଣ କରିବା ଫେରିବାକୁ ତ ପଡିବ ଘରକୁ।
ହଁ।
ହୁଁ
ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଏଇ ସବୁ ଖିଆ ପିଆ ସରିଗଲାଣି ଆଉ ମାନେ ସମସ୍ତେ ଟିକେ ମାନେ ବିଶ୍ରାମ କରୁଛନ୍ତି ଆଉ।
ହୁଁ।
ଆଉ ଆପଣଙ୍କ ଘରେ?
ଆମ ଘରେ ସବୁ ବସିଛନ୍ତି ଆଉ।
ଆଉ ପିଲାମାନେ ସବୁ?
ପିଲାମାନେ ସବୁ ଶୋଇଛନ୍ତି ତାପରେ ଉଠିକି ଟିଉସନ ଯିବେ ଆଉ।
ହୁଁ ଆମର ବି ସେଇ ପିଲାମାନୋନ
ସ୍କୁଲ ତ ଛୁଟି ଦିଆ ହେଇଥିଲା ରଜ ଛୁଟି ସବୁ ଖୋଲିଗଲା। ଆଉ ଏବେ ସ୍କୁଲ ଯାଉଛନ୍ତି ସବୁ?
ଯଇଥିଲା ମାନେ ରଜ କହିବାକୁ ଗଲେ ମାନେ ଛୋଟ ଛୁଆଙ୍କର ଏମିତି ରଜ ଛୁଟି ହବ ଛୁଆ ଯିବେ ମାମୁ ଘରକୁ ମାନେ ମାମୁଁ ଘରକୁ ଗଲେ ତାଙ୍କୁ ଆନନ୍ଦ ମିଳେ। ରାଜ ଛୁଟି ସାରିଗଲା ଛୁଆଙ୍କର ଏବେ ସ୍କୁଲ ଚାଲିଲେ ଏଇ ମୋ ଆମର ଛୁଆ ବି ସ୍କୁଲ ଯାଇଥିଲେ ଆସିକି ଖାଇ ପିଇକି ବିଶ୍ରାମ କରୁଛନ୍ତି ଫେ ଚାରିଟା ବେଳକୁ ଉଠିକି ଟିଉସନ ଯିବେ ଆଉ। ଆମ ବେଳେ ଆମେ ଟିଉସନ ଯେମିତି ଯେବେବ ହଉଥିଲୁ ମାନେ ଯାଉଥିଲୁ ସେବେଳ ଟିୁସନ ଆଉ ଏବେ ବି ବହୁତ ମାନେ ଛାଡୁଛି ଆମେ ସେତେବେଳେ କଣ ମାନେ ବ୍ୟାଗ୍ ନେଇକି ଯାଉଥିଲୁ ଏଇ ଯୋଉ ପରିବା ବ୍ୟାଗ ଆଉ ମାନେ କାଖ ତଳେ ମାନେ ଏମିତି ଛପା ଜାକିକି ଯାଉଥିଲୁ। ଆଉ ଡିବି ଲଣ୍ଠା ନେଇକି ଯାଉଥିଲୁ।
ହଁ ଏବେ ସବୁ ସେ ପୁରୁଣା ଜିନିଷ ବଦଳି ଯାଇଛି ଆଉ।
ହଁ ପୁରୁଣା ଜିନିଷ ଆଉ କିଛି ମାନେ ଦେଖିବାକୁ ମିଳୁନି ତ ତା ଉପରେ ବି ମାନେ ଗାଁ ଗାଁଳି ମାନେ ଗାଁରେ ବି ସବୁ ଯୋଉ ମାନେ ଗାଁ ର ଦୃଶ୍ୟ ଦେଖିବାକୁ ବହୁତ ବି ଭଲ ଲାଗେ।
ହଁ।
ହୁଁ
ଆଉ ରଜରେ ଦୋଳି ଲାଗିଥିଲା ଘରେ?
ହଁ ହଁ ଦୋଳି ଲାଗିଥିଲା ମାନେ ଆମର ତ ସେଇଠି ଲାଗିଥିଲା ପାଖରେ ଆମ ଗାଁ ଗଁରେ ଲାଗିଥିଲା କି ମାନେ ଦୋଳି ପଟା ଦୋଳି ଧରିକା ଅଳ୍ପ ଲାଗଥିଲା କିନ୍ତୁ ଯାଇଥିଲି ମାମୁ ଘରକୁ ସେଠି ବହୁତ ପ୍ରକାର ଦୋଳି ଲାଗିଥିଲା ଏତେ ଦୋଳି ଲାଗିଥିଲା ଯେ ମାନେ ମୁଁ ଯାଇଥିଲି ତିର ସ ବର୍ଷ ଯାଇଥିଲି ଆର ବର୍ଷ ଯାଇନି ଫରେ ଏ ବର୍ଷ ମାନେ କହିଲେ କି ଯିବି ପାଇଁ ଯିବା ପାଇଁ କାହିକି ବୁଲିକି ଆସିଲେ ସେଠି ବହୁତ ମାନେ ଦୋଳି ମାନେ ରଜ ଟା ବହୁତ ଆଡମ୍ବରେ କରନ୍ତି
ହଁ ଆଉ ମାମୁଁ ଘର କୋଉଠି?
ଆମର ମାମୁଁ ଘର ଏଇ ପାଖ ସେଠି ବନମାଳପୁରରୁ ଜାଣିଥିବେ ସେଇଠି।
ଓହୋ
ଆଉ ଆପଣ ଗା ଆଡେ କ ବର୍ଷ ବେଲ ହେଇ? ପିଲ ନା ନାଇଁ?
ହଁ ବେଲ ହେଇଥିଲା ବେଲ ପଣା କରିକି ବି ଖିଆ ହେଇଚି ପଣା ସଂକ୍ରାନ୍ତି ଉଁ ଉଁ ବେସିକାଲି ପଣା ସଂକ୍ରାନ୍ତିରେ ତାର ପଣାଟା ହବା କଥା ନିହାତି ହବ।
ହଁ ବେ ମାନେ ପଣା ସଂକ୍ରାନ୍ତି କହିଲେ ମାନେ ବେଲ ପଣାକୁ ହିଁ ବୁଝାଏ ବେଲ ନ ପଡ଼ିଲେ ପଣାର କିଛି ମହତ୍ଵ ନଥାଏ ଯେତେ ମାନେ ଜିନିଷ ପକାନା କାହିଁକି କିନ୍ତୁ ଟିକେ ମାନେ ବେଲ ପଡ଼ିବା କଥା ହିଁ ପଡ଼ିବ।
ହଁ।
ଆମର ସେଇ ମାନେ ବେଲ ଗୁଡ଼ାକ ମାନେ ପାଚିକି ସବୁ ଝଡି଼ଗଲାଣି। ତାପରେ ଏବେ ମାନେ ନୂତନ ବେଲ ସବୁ ହୋଉ
ହଁ ଏବେ ବି ବର୍ଷା ହଉଚି ଇଆଡ଼େ ସିଆଡେ ବର୍ଷା ହଉଚି?
ହଁ ଆଜି ଉଁ ମାନେ ପାଗ ପୁରା ବର୍ଷା। ବର୍ଷା ହେଇ ମାନେ ସକାଳୁ ମାନେ ରାତି ଚାରଟାରୁ ଲାଗିଚି ଏପର୍ଯ୍ୟନ୍ତ ମାନେ ଉଁ ବି ସେଇ ବର୍ଷା ପାଗ ଅଛି।
ହଁ ବର୍ଷା ପାଇଁ ସବୁ ଗଛ ପତ୍ର ସବୁ କହଁଳିଚି ଆଉ।
ହଁ ବର୍ଷା ହେଲେ ଗଛ ପତ୍ର କହଁଳିଲେ ସବୁଜ ପନିପରିବା ସବୁଜ ଜିନିଷ ଗୁଡ଼ା ଦେଖିଲେ ଆହୁରି ବି ବଢ଼ିଆ ଲାଗେ। ବିଲ ବାଡି଼କି ଗଲେ ସବୁଜ କ୍ଷେତ ଦେଖିବାକୁ ବୋହୁତ ସୁନ୍ଦର ଲାଗେ।
ହଁ ଆଉ ଆଉ କିଛି ଦିନି ହଁ ଆମ୍ବ ହେଇଥିଲା ହେଇଥିଲା ସବୁ ଖିଆ ସଇଲାଣି ଆଉ ଆଉ କିଛି ଦିନି ପରେ ତ ଧାନ ବିଞ୍ଚା ହବ ତଳି ପଡ଼ିବ। ଉଁ ତା ପା ଧାନ ଗଛ ଲାଗିବ।
ହୁଁ ଧାନ ହଁ ବର୍ଷା ଦିନେ ଧାନ ଏବେ ଏ ବୁଣା ହବ। ଏଇ ଧାନ୍ ଆରି ପରେ ଏଇ ଦୁର୍ଗା ପୂଜା ବେଳୁକୁ ବିରି ବି ବୁଣା ହବ।
ହଁ।
ହଁ ଆଉ ଆମ ଚାଷୀ ଭାଇମାନଙ୍କର ତ ମାନେ ଚାଷ ହିଁ ମୁ ମାନେ ମୁଖ୍ୟ କହିଲେ ଚଳେ।
ହଁ ଓଡ଼ିଆମାନେ ତ ଚାଷ ଆଗ।
ଚାଷ ଆଗ ଚାଷ ନ କଲେ ମାନେ ଓଡ଼ିଆ ମାନେ ଭାଇ ଭୋଉଣୀଙ୍କର ପଖାଳ ନହେଲେ ପଖାଳ ଆଉ ବଢି଼ଚୁରା ଶାଗ ଭଜା କି ମାନେ ପିଆଜ ହେଲେ ତାଙ୍କର ଶାନ୍ତି ଆଉ କୋଉ କିିଛି ଦରକାର ନାଇଁ। ଆମ ଆଡ଼େ ବି ଏ ବର୍ଷ ବୋହୁତୁ ଆମ୍ବ ହେଇ ଥିଲା ଆମ୍ବ ଏତେ ହେଇଥିଲା ଯେ ସବୁ ପାଚିକି ବି ଖାଇଲେ ବୋହୁତୁ ତାପରେ ବି ମାନେ ଯୋଉ ଝଡ଼ ଆ ବର୍ଷା ହେଲାନି ଆମ୍ବ ସବୁ ଝଡି଼ଥିଲା ସବୁ ଆ ଚାର ଆମ୍ବୁଲ ସବୁ କରିଥିଲୁ।
ହଁ ସେ ଆଚର ଆମ୍ବୁଲୁକୁ ରଖିକି ବର୍ଷ ସାରା ଖାଆନ୍ତି ଆଉ।
ବର୍ଷ ସାରା ପଖାଳ ଆଉ ଆମ୍ବୁଲ ଆଚାର ହେଲେ ସରିଲା ଓଡ଼ିଆଙ୍କର ଆଉ ଖଟା ପାଣି ହେଲେ ସଇଲା।
ହଁ।
ହଁ ଯେହେତୁ ଆମେ ସବୁ ଚାଷୀ ଘରର ଉଁ ମାନେ ପିଲା ନାଁ। ପଖାଳ ତ ଆଗ ଦରକାର।
ହଁ।
ହୁଁ। ଆଉ ଛତିଆ ବଟ ଯାଇଚନ୍ତି କେବେ ବୁଲିବା ପାଇଁ?
ହଁ ଛତିଆ ବଟ ଯାଇଚି ଜଗନ୍ନାଥଙ୍କୁ ବି ଦେଖିଚି।
ଜଗନ୍ନାଥଙ୍କର ଆଉ ଗୋଟେ ମାନେ ଶ୍ରୀମନ୍ଦିର କହିଲେ ଚଳିବ ଛତିଆ ବ
ହଁ। ଆଉ ଏବେ ରଖୁଚି ପରେ କ୍ କରିବି ଆଉ।
ହଉ ହଉ ରଖନ୍ତୁ ଆଉ